ହ ହ୍ୟାଲୋ।
ହଁ କଣ କରଛ?
ଏ ରୋଷେଇ ଫୋଷେଇ ସାରିକି ବସିଛି ଆଉ କଣ କରବି
ଖାଇନା ମୁଁ ଖାଇ ଖୁ କି ଏଠି ବିଛଣା ତାକୁ ବୁଣୁଛି ଉଲ୍ ରେ
ଓହୋ ତମେ ବି ମାନେ କୋଉଥିରେ ଉରରେ?
ହଁ ଉଲରେ ବୁଣୁଛି।
ହୁଁ ଆଉ କଣ ଉଲରେ ସବୁ କଢେଇ ଫଣ୍ଡେଇ ଶିଖ?
କଣ୍ଢେଇ ଶିଖିନି ଯୋଉୁ ଲସେ ବେଡ କଭର ଟିଭି କଭର ଏଇଗା ସବ କଭର ଫ୍ରିଜ କଭର
ଓହଁ ସେ ଯୋଉ ଉଲ ରେ ଯୋଉ ଛୋଟ କରାଯାଏ ନା?
ହୁଁ କାନ୍ଥ ଟ ଷ୍ଟାର ଏଇରେ ଆଜ
ଅଜି ପାଣ
ଆଜ୍ଞା?
ଏ ରୋଷେଇ ଆଜି କଣ ହେଇଛି?
ରୋଷେଇ ଘରେ ପଠେଇଥିଲେ କନ୍ତି ନୂଳ ପୋଡିକି ମାଛ ଛ ଆଉ ଆମର ଅଣ୍ଡା ତରକାରୀ କରିଛି ନା ସେ ଭାଇ ଧରିକି ଆସିଥିଲେ ଗାଁ ର ରଲେ ତ ସେ ନୋଳ ପୋଡିକି ମାଛ ଆଣିିଥିଲେ।
ମୁଁ କହିଲି କି ମାଛ କହିଲ
ଏଇ ଯୋଉ ବଡ ମାଛ ଆମର ଦେଶୀ ମାଛ ପୋଖରୀ ମାଛ ଜାଣିଛ? ପୁଅ ନଳା ପୋଡିକି ଦେଇଛନ୍ତି ସେ ସେ ତିନି ଚାର ଦିନ ନେଖା ତ
ଘର ପାଖରେ ନା?
ହୁଁ ପୋଖରୀ ମାରିକି ପଠେଇଥା ଏଇଆଡା ଆମର ଥଣ୍ଡା ପଡିଲାନତା ସେଥିିନ ବୁଗୁଲାଟା କିଛି ହବ ନାହିଁ ସେ ପତ୍ର ସହିତ ମତେ କିଛି ହବନି।
ହୁଁ ରୋଷେଇବାଷ ତା ହେଲେ ତମର ସରିଗଲାଣି?
କଣ ରୋଷେଇ ହଁ ରୋଷେଇ ଆମ ଖାଇ ପିଇସାଇଲୁଣି ଫେରି ଆଉଥରେ ଖାଇ ମୁଁ ଦିଟା ବେଳକୁ ଯାଇକି
ସକାାଳ ଯୋଉ ପଖାଳ ଟା ଖାଇସାରିଲଣି?
ହଁ ସକାଳେ ଖାଇସାଇଲିନି ସକାଳେ ଖାଇକି ସେ ତାଙ୍କର ଡ୍ୟୁଟି ଗଲେ ରୋଷେଇ ସାରିଦେଇ କି ମୁଁ ଏଇ ଉଲ୍ ଫୁଲ ପୁଅଟାକୁ ଶୋଇ ଦେଇେଇଛି। ସେ ତ ବାପା ଆସିବେ ସିଏ ଉଠିବ ସିଏ ଖାଇବ ଆଗକୁ ଖାଇବେ ସବୁ ଦିଟାଳେ
ଆଛା। ଏଇ ସେଇ ମାଛ ର କେମିତି କଣ ରୋଷେଇ କରାଯାଏ?
ଆଉ ରୋଷେଇଆ କଣ କରିବେ କି ସେଟା କିଛି ନୁହେଁ ସେଟା ଯୋଉ କଞ୍ଚା ମାଛ ଟା ସେଇଟା କଣ କରିବେ କୁହନି ହଳଦୀ ଗୋଳେଇକି ଲୁଣ ଗୋଳେଇକି ଲଙ୍କାଗୁଣ୍ଡ ସବୁ ଗୋଳେଇ ଦେବି ସେ ସୋରିଶଷ ବାଟଣ ଟଙ୍କ ଆଣି ଦିଅନ୍ତି ଦେଇକି ଆମର ଗୋଟେ ଶାଉଳିଆ ପତର ଅଛି ନ ହେଲେ କଦଳୀ ପତର ତାକୁ ତେଲ ଟିକେ ମାରିଦେବେ ଚାରିପଟ ହାଙ୍କେ ମାରି ଦେଇେକି ସେଇ କଂଞ୍ଚା ମାଛ ଟାକୁ ପୋଡିଦେବେ ପାଉସ ଦେଖି ସେ ର ନିଆ ଟା ତ ସେ ନିଆଁଟରେ ପୋଡ଼ିଯିବ ପତ୍ରଟା ତାକୁ ତା ନିଆଁଟରେ ମୁକୁଇଲେ ତା ତାକୁ ପାଉଁଶରେ ପୋଡ଼ିଦେବେ ସେଇ ପୁଡ଼ା ଟାକୁ ପୋଡ଼ା ହୋନ ବାସ୍ନା ଅଲଗା ହବ ଜାଣିବ ଯେଟ ପୋା ହେଲା ବୋଲିକି।
ସେ କଣ ଟିକେ ନା ସେ ଟିକେ ବଡ ବହୁତ୍ ବଡ ମାଛ ଟା ସେ ପତ୍ରରେ ଧରିବ ତ।
ହଁ ଏରା କରିଦେବେ ନା ସବୁ ଯୋଉ କଡେଇ ସମାନ ତାକୁ ସିଲେଇ କରିକି।
ହଁ।
ବତର ବତରରେ ବଞ୍ଚିକାଠି ତାକୁ ଖଲି ସମାନ
ପତ୍ର ପୋଡା ଛତୁ ଟା ବଢିଆ ଲାଗେ ନା।
ଛତୁ ମାଛ ମଟନ ଟା ପୋଡ଼ି ଖାଇବ ଆହୁରି ଟେଷ୍ଟ ଲାଗିବ ମଟନ ଟା ବି ପୋଡ଼ିବ ମଟନ ଫଟନ ଆଉ ମାଂସ ବି ପୋଡନ୍ତି ବଢିଆ ଲାଗେ ମାଂସ ଆମର ସବୁ ମୋ ଖୁଡି ଯିଏ ସବୁ ପ୍ର୍ରକାର ସେ ପୋଡିକି ଦିଏ କିନ୍ତୁ ମସଲା ସପିଷେଣ୍ଟ ଦରକାର ସେମାନେ
ଅଧିକ ମସଲା ଦେଲେ ଟିକେ ଆଇଁଷିଆ ସ୍ମେଲ ହବନି ଆଉ ଗନ୍ଧେଇବନି।
ନା ପୋଡା ଟା ଅଲଗା ପୋଡା ବାସ୍ନା ହେବ ନା।
ହୁଁ ନା ଛତୁ ପୋଡା ମୁଁ ବହୁତ ଥର ଖାଇଛି ଏଇ କଣ ଶାଳୁଆପତ ପତ୍ରରେ କୁଟା ରେ ଛତୁ ନେଇ ଆସିବୁ ତାକୁ ଚୁନ ଚୁନ ଚୁନ ଚୁନ କରିଦବ ସେ ପତ୍ର ବି ଫୋଲଡ କରି ଗୋଟେ ଉ ଏଟେ ଘୋଡେଇ ଦବ। ଆଉକଣ ଗୋଟେ ସୂତା ଟାଇପ ର ଗୋଟେ ଗୁଡେଇ ଦବ। ଗୁଡ଼େଇ ଦେଇକି ତାକୁ ନେଇ ପୋଡିଦବ ସେଇ ଯୋଉ ପଖାଳ ପୁରା କଂସେ ଭାତ ଉଠିଯିବ।
ଛତୁରା ଯେମିତି ପୋଡ଼ନ୍ତି ମାଛ ମଟନ ବି ସେମିତି ପୋଡନ୍ତି।
ମାଛ ମଟନ ତ ମୁଁ ଖାଇନି ହେନ୍ତି। ସେଟା କଣ ସିଝିଥିବ ମଟନ ତ ସିଝିବନି ଏତେ ଜଲ୍ଦୀ।
ସିଝିଯିବ ସିଝିଯିବ ମଟନ ରେ ପା ଦେବେ ନା ସେଠି ମଣ୍ଡା ଯୋଉ ମଣ୍ଡା ପୁରଇବେ। ମଣ୍ଡା ଟିକେ କୋରି ଦେବେ ନା କୋରି ଦେଇକି ସେ ଭିତରେ ପୁରେଇ ଦେବେ ନା। ଆ ମଟନ ରେ ଗୋଟେ ପ୍ରକ ଅଦା ରସୁଣ ପିଆଜ ଟିକେ ଏ ଆଉ ସବୁରା ସୋରିଷ ବାଟଣ।
ହଁ ସେ ମଟନ କୁ କେମିତି ପୋଡିବ କେତେ ଏତେ ବଡ ପିସ୍ ଟାକୁ ନେଇକି
ନା ହେରା ଛୋଟ ଛୋଟ କରିଦେବେ ନା ଘରେ ସେ କହିନେବି
ହୁଁ କହିନେବି ଯୋଉମାନେ କହିନେ ବି ଯୋଉମାନେ ବି ଦୋଉଛନ୍ତି ମଟନ ସେମାନେ ଛୋଟ ଛୋଟ ପିସ୍ ପୋଡା କରିମୁ ସେମାନେ ଦେବ କରିକି। ହୁଁ।
ଆ ଟିକେ ମସଲା ଦେଇ ଦିଆଯିବ ପିଆଜ ରସୁଣ ଅଦା ମସଲା ଦିଆ ହେଇକି ପୋଡାଯିବ।
ହଁ ସେଇଟା ଯେମିତି ମଟନ କଷାଯାଏ ସେମତି ସେଇ ଟାଇପ ରେ ଦିଆ ହବ ଏଇଟା ସୋରିଷ ବାଟଣ ଦିଆ ହବନି ଆଉ ମାଛ ମାଛଟାରେ ସୋରିଷ ବାଟଣ ଦିଆ ହେବ।
ଭଲ ଟେଷ୍ଟ ଥାଏନା।
ହୁଁ। ଏଟା ଟିକେ ମଣ୍ଡା କଣ କହିଲ?
ଖରା ବେଳେ ପୁଣି କୋଣ ଖାଇବ?
ଖରାବେଳେ ଭାତ ଖାଇ ମୁଁ ଗରମ ଭାତ।
ଗରମ ଭାତ ସେଇ ମାଛ ନାଁ ଆଉ କଣ।
ହଁ ଅଛି। ସକାଳେ ଦଳା ଦୁଳି କରିଦେନୁ ନୋଳା ପୋଡ଼ା ନଗେଇ ଭାତ ଖାଇଦେନୁ। ଏଇନାକେ ଅଣ୍ଡା ତରକାରୀ ହେଇଛି ଦେଶୀ ଅଣ୍ଡା କିଣିିକ ଆଣିଥିନୁ ତାକୁ କରହେଇଚି। ପୁଆ ନାଗି ଗୋଟେ ସିଝେଇ ଦେଇଛୁ। ଆଉ
ପୁଅ ଖରାବେଳେ ଭାତକୁ ଅଣ୍ଡା ସୀଝା?
ନା ତାର ଡାଲିି କରାହେଇଛି ତାର। ତା ନାଗି ଟିକେ ଡାଲି କରିଦିଏନା।
ଛୋଟ ଛୁଆଙ୍କ ପାଇଁ ଏକ୍ସଟ୍ରା ପୁଣି କରିବାକୁ ପଡିବ।
ହଁରା ବ ଅଠର ମାଶ ଛୁଆରା ଆଉ ହେରା ଆଇଁଷ ଫାଇଁସ ତାକୁ ଦଉନୁ ନା ଏନା। କେତେଲେ କେମିତି ସିଝା ଅଣ୍ଡା ଟିକେ ଥଣ୍ଡା ହୋଉଛି ବୋଲି ସମସ୍ତେ କହିଲେ ସେଇ ଅଣ୍ଡା ଆଣିକି କେଶର ଟିକେ କ ଦେନି ତାକୁ। ସିଯେଇକି ମୁଁ କହିନି ଦେଖିଆ।
ତାକୁ ଥଣ୍ଡା ଥଣ୍ଡା ଦେହ କି ତାର?
ତାର ଥଣ୍ଡା ଦେହଯେ ଏଠି କାହିଁ ଆଇଲା ଦିନଠୁ ଏଠୁ ଥଣ୍ଡା ତାର ହେଇନି ତ ଥଣ୍ଡା ପାଇଲାନି ନା ସିଜନ ଟା ଏଠି ଏପଟରେ ଚେଞ୍ଚ ହେଇଗଲାଣି।
ହଁ।
ଥଣ୍ଡା ପଡିଲାନି ତ ସେଇ ଯୋଗୁ ସମସ୍ତେ କହିଲେ ଦେଶୀ ଅଣ୍ଡା ଟିକେ ଟିକେ ତାକୁ ଆଣିକି ଦିଅ ସେ କେସରଟାକୁ ସିଝେଇକି
ଗାଧୋଉଚି ନା?
ଡେଲି ଗାଧୋଉଛି ତାକୁ। ଘରେ ଏତେ ଗାଧୁଏନି ଏଇଠି ତାକୁ ଡେଲି ଗାଧୋଉଚି ଅଇଲା ଦିନଠୁ।
ହଁ ଛୁଆଙ୍କୁ ଯେତେ ଗାଧେଇ ଦବ
ଇଏ ସବୁବେଳେ ଖାଇବ ଆଠଟା ଭିତରେ ସେ ଗାଧେଇବ ଗାଧେଇକି ତାର ସାଢେ ନଅଟା ଭିତରେ ଶୁଏ। ସାଢେ ନଅଟା କୋଉଦିନ ଦଶଟା ଶୋଇବ ଘଣ୍ଟା ଦି ଘଣ୍ଟା ଶୋଇ ପଡିବ। ହଁ ତାକୁ ସକାଳୁ ଗାଧେଇବା ଆଭ୍ୟାସ କରିଦେଇଚି। ଆଠ ଆଠଟା ସାଢ଼େ ଆଠଟା ଭିତରେ ଗଧେଇଦେମି।
ସକାଳେ ଗାଧେଇଲେ ତ ଛୁଆଙ୍କ ଦେହ ଭଲ ଆଉ ସୁସ୍ଥ ରୁହେ।
ହଁ ସେ ଜନ୍ମ ବେଳରୁ ସ କଣ କୁହନ୍ତି ସାତ ଦିନ ଆଠ ଦିନରେ ଗାଧେଇଦିଅନ୍ତି ସେ ସାତ ଦିନିଆ ଦିନଠୁ ସେ ତାର ଗାଧୋଉଛି ସକାଳୁ ସେ ତାର ଗାଧେଇ ଦୋଉଁ କଣ କହିଲେ ପୁଅ ଙ୍କର ଶନିବାର। ଶନିବାରିଆ ଗାଧେଇ ଦୋଉଁ ସାତ ଭୋର ଭୋରୁ ତାପ ତ ଏ ଟିକେ ଏମିତି ବର୍ସେ ହେଇଗଲା ତାପରେ ତ ଡେଲି ଡେଲି ଗାଧ ଦେଲେ ବୋଉ କହିଲା ଗାଧେଇ ଦେ ଥଣ୍ଡା ହେନେ ହଉ ନା ଛୁଆ ଟା ଯିବ ତା ଦେହରେ ପାଣି। ସେଥିପାଇଁ ଗାଧେଇ ଦିଅନ୍ତି ସମସ୍ତେ।
ଛୋଟ ଛୁଆଙ୍କୁ ଡେଲି ଗାଧେଇଦେଲେ ତାଙ୍କ ବଡି ଫ୍ରେଶ୍ ଲାଗିବ। ଆମକୁ ଦିନେ ତ ନ ଗାଧେଇଲେ ଆମକୁ କେମିତି ଲାଗୁଛି ଦେଖୁନ ଆଉ ସେମାନେ ଛୋଟ ଛୁଆ ତାଙ୍କୁ କେମିତି ଲାଗିବ ଭଲ ଲାଗିବ କି ତାଙ୍କୁ।
ହଁ।
ବାରିରେ କିଛି ଫସଲ ଫସଲ ହେଇନି?
ନା ଆମର ପା ବାଡିରେ ଭେଣ୍ଡି ଫେଣ୍ଡି ଲଗେଇଛନ୍ତି ନଳିତା ଏଇନା ବୁଣା ହେଇଛି। ଆମର ବାର ମାସୀ ଫସଲ ଘରେ।
ହଁ କିଛି ପରିବା କିଣି ଖାଉନଥିବ ଯାହା
ହେରା କଣ ଭଲ ଲାଗେ ଖାଇତେ କି ଯୋଉଟା ନଥିବ ଘରେ ସେଇ ଜିନିଷଟା କିଣିକି ଖାଇତେ ଭଲ ଲାଗିବ। ଆଉ ଯେ ଥିବେ ସେ କି ଭଲ ଲାଗେନାଇଁ ଖାଇତେ ଘରେ। ଏରା କିଣିକି ପଛେ ଆଣି ଖାଇମୁ ବାଡିରୁ ଆମର ଏ ଭେଣ୍ଡି କାକୁଡି ଆଉ କଣ ଲୋ ବୋଇତ ନା କଖାରୁ ବୋଇତାଳୁ କଖାରୁ ଏରାସବୁ ଲଗାହେଉଛି ଏନା। ଆଉ ନଳିତା ବୁଣା ହେଇଛି।
ନଳିତା କଣ କହିଲ?
ଏଇ କାଉଁରିଆ କାଠ କୁହନ୍ତି ଜାଣିଛ ନା?
ହଁ ହଁ ସେଟା କଣ ହବ?
ସେଇରା ଖାଡି ବିକ୍ରି ହବ ଝୋଟ ଝୋଟ ବିକ୍
ଅ ହଁ ଯୋଉ ବ ଦୀପାବଳିକୁୁ ଯୋଉ ଗଡ ଗଡୁଆ ଡାକନ୍ତି ଯୋଉ ହଁ ସେଇ ଯୋଉ ସେଇରାକ?
ହଁ ତା ସାଗ ବିକିରି ହୁଏ ତାର ଝୋଟ ବିକିରି ହବା ଖାଡି ବି ଆମେ ବର୍ଷଟାଆଙ୍କ ଜାଳୁ।
ହୁଁ।
ବର୍ଷଟାଙ୍ଆଙ୍କ ଜାଳୁ ଆଉ ଏଇଆ। ସେଟା ଲାଭ ଅ ଜି ଟଙ୍କା ଚାଳିଶ ହଜାର ଖର୍ଚ୍ଚ କରିବୁ ଟଙ୍କା ଦି ଲକ୍ଷ ଟଙ୍କା ପାଇବୁ ସବୁଠା ତାର ବିକ୍ରି ଅଛି। ତାର ସବୁ ଜିନିଷରେ ବିକ୍ରୟ ତାର ଗୋଟେ ଛୋଟିଆ କାଠିଆ ଯଉ ଖଇଁଚି ବୁଣନ୍ତି ଜାଣିଚ ନା ବଡି ପାରନ୍ତି ଯା?
ଆ
ତାର ଗୋଟେ କାଠି ଫାଚି ସେଠଟାରେ ଫଇଁଚି ବୁଣାଯାଏ ବଡି ପରାଯାଏ। ଫଇଁଚି ବୁଣା ହୁଏ ସେଟା ବି ବିକ୍ରି ହବ ତା ଶାଗ ବିକ୍ରି ହବ କାଉଁରିଆ କାଠି କ୍ରି ହବ ତା ଝୋଟ ବିକ୍ରି ହବ। ତାପରେ ଆମର ବି ଫାଇଦା ଗୁଟେ ଆଡୁ ଆମେ ବି ଜାଳି ପାରିବୁ ବର୍ଷଟାଆଙ୍କ କାଠ ଜାଳ କିଣିବୁନି।
ହଁ।
ଏଇଆ ଆଉ।
ସେ କାଉଁରିଆ କାଠକୁ ଜାଳ ନା?
ହଁ ସେଇଟା ତ ସୁବିଧା ଡିଆସିଲି ଟିକେ ମାରିଦେବୁ ସଇଲା ତେଲ କିରୋସିନ କିଛି ଦରକାର ନାହିଁ। ଯାହାର ବନ୍ଧୁ ବାନ୍ଧବ ଗଲେ ଯଦି ପୋଡା ପୋଡି କଣ ଦରକାର ସାଙ୍ଗେ ସାଙ୍ଗେ ସେଟା ଚୁଲ ଲଗେଇଦେଲୁ କି ପୁଡ଼ା ପୋଡି କରିଦେଲୁ ସଇିଲା ଗ୍ୟାସ୍ସ ବି ସୁଦ୍ଧା ଦରକାର ପଡ଼ିବନି।
ନା ତାହାଲେ ଲଗେଇ ଯୋଉ ପଡ଼ିପାରିବନି କାରଣ ସେ ବାଉସଟା ସାଙ୍ଗେ ସାଙ୍ଗେ ଜଳିଗଲା ପରେ ଲିଭିଯାଏ। ଲିବି ଯାଉଥିବ।
ନା ନା ମୋଟା ଖାଡି ଥିବ ନା ଆମେ କାଇଁ ପତଳା ଖାଡି ରେ ପୁଡ଼ିବୁ। ମୋଟା ଖାଡ଼ିଥିବ ସାଙ୍ଗେ ସାଙ୍ଗେ ହବ ନା ପଡା ଟା।
ଆ ହା।
ପରିବା ପକେଇଦମୁ ଏ ଖାଡି ମେଂଚେ ଡାଳିଦବୁ ସେ ପୋଡି ହେଇଯିବ ଉପରତଳ କରିଦାମୁ ଖାଡି ପୋଡ଼ିହବ ସେ ପରିବା।
ତାହେଲେ ସେ ବାଉଁଶ ଟା ନିଆଁ ରହେ ନା?
ନା ସେଇଟା ରହିବନି ଖାଡି ନିଆଁ ଟା କଣ ରହିବକି ସେଇଟା ରହିବନି ସାଙ୍ଗ ସାଙ୍ଗ ରୋଷେଇ ସରିବ ତ ସାଙ୍ଗେ ସାଙ୍ଗେ ଲିଭିଯିବ।
ରୋଷେଇ ସଇଲାଣି ଏବେ ଖାଇକି ଖାଲି ଶୋଇପଡିବୁ ଆଉ କଣ? ପୁଅ ଖାଇ ସାଇଲା ସକାଳୁ?
ସୋଇବୁ କଣ ଏଇପା କମ୍ପାନୀ କାମ କରିବୁ ମୁଁ ପାଖଳ ଖାଇଦେଇଥିଲିନି ସକ୍? ଏବେ କମ୍ପାଲୁପା ମୁଁ ଚାରି ଘଣ୍ଟା ଡିଉଟି କରୁଚି ରୁମରେ।
କଣ କାମ କରୁଚନ୍ତି?
ମୁଁ ଗୋଟେ ରବର କମ୍ପାନୀଲେ ଆଗରୁଥିଲିନା ଏଇନା ପୁଅଟା ଦେଢ଼ବର୍ଷ ଛୋଟିଆ ଛୁଆଟା ବୋଲି ଯାଉନିଁ ଯେ କମ୍ପାନୀ ଦଉଚି ରୁମକୁ ଆମର ସେ କହିଲା ତୁ ଚାରି ଘଣ୍ଟା ରୁମ ରେ ଡିଉଟି କର ମୁଁ ଦେମି ଅଧା ପଇ ଚାରି ଘଣ୍ଟା ଡିଉଟିର ପଇସା। ଏକଲା ମୁଇ ଛଡେଇ କିଛୁ ସେ ଦେଇନେଇ ଏକ ତାରିଖ ଦିନ ଠୁ କରିଚି ସାତ ତାରିଖ ପେମେଣ୍ଟ ହବ ମୁଁ ଏବେ ଗାଁରୁ ଆସିଚିନା। ଆଉ ସେ ଅଧା କଇଚି ଦେଖି କେତେଟା ଦଉଚି ଆଉ। କୋଡିଏ ହଜାର ନେଖେତ ଦଉଚି ଲେଡିଜି କି ପେମେଣ୍ଟେ।
ହଁ।
ଯାହା ଦବ ଦେଖିଆ ଆଉ।
ହଉ ମୁଁ ରଖୁଚି ଆଁ।
ହଁ ହ ଯାଅ କଣ କର।